ହଁ
କୁହ
ହଉ ହଉ ସାଙ୍ଗରେ ସହିତ କଥା ହଉଥିଲ ବୋଧେ?
ହଁ ସେଇଭଳେ ସେଇ ଗୋଟେ କଟକ
ଓହୋ ଆଚଛା
ହଁ
ସାଙ୍ଗମାନୋନେ ଫୋନ କଲେ ଟିକେ ପୁରା ଗପ ତ ପୁରା ଲମ୍ବିଯିବ ଆଉ।
ହଉ ବା ସେ ଅଧା କପିଛି କଣ ଗଠୁ କହୁଥିଲା କଟିଗଲା କଣ ଆଉ।
ଓହୋ ନେଟୱାର୍କ ପ୍ରୋବ୍ଲେମ୍ ଥିବ ବୋଲି କଟିଯାଇଥିବ ଆଉ।
ନାଇଁ ଆଚୁଲି ସରିଗଲା ମାନେ ଯୋଉ ଟାଇ ଟା ଲିମିଟ ହେଇ ନା।
ଓହୋ
ପ୍ରୋସେସରା ଟା
ଓହୋ ଆଉ ରାତିରେ ଖାଇସାରିଲ ନା ଖାଇବ?
ନା ମୋତେ ଲେଟ୍ ଖାଇବା ସାଢେ ଦଶଟା ହେଇଯିବ ଆଉ ଆଉ।
ଓହୋ ଏତେ ଲେଟ ଖାଇବା କନ?
ଏ ଘରେ କାମ ହଉଛି ନା ଯୋଉ ଆଟିଫିସିଆଲ ପ୍ଲାୱେର ଜାଣିଛ?
କଣ କହିଲ ଘରେ ଲେଟ୍ ଖାଇବା?
ହଁ ତମେ ଟିକେ ମାନେ ପଦାକୁ ପଳେଇଆସ ଯୋଉଠି ଅଛ ଟିକେ
ହଁ ଏବେ କୁହ ଏବେ କୁହ।
ମୁଁ କହିଲି ଆମ ଘରେ ଆର୍ଟିଫିସିଆଲ ପ୍ଲାୱେର କାମ ହୁଏ। ଆଚୁଆଲି ଆମର ହୋଲସେଲିଂ ଦୋକାନ ଗୋଦାମ ଅଛି। ଆଉ ସେଇଠି ସେଇଥିପାଇଁ ଗଟେ ଲେଟ ଖାଇବା ହୁଏ ଆଉ।
ଓହୋ ଆଚ୍ଛା ହୁଁ।
ବେପାରୀ ମାନେ ସବୁ ଆସନ୍ତି ନା ଏବେ ଅଛନ୍ତି। ଆଉ ସେଠି ଅଛନ୍ତି ଆମର ପିଲା ରଖିଛୁ ସେ ପିଲା ସେଠ ସେ କାମ ଧନ୍ଦା କରନ୍ତି। ଆଉ ସି ତାଙ୍କ ସେ ସାମ୍ପୁ ଫାମ୍ପୁ ଦେଖେଇକି ତାଙ୍କର ସେ ମାଲ ଯାହା ଦରକାର ସେଏ ତାଙ୍କୁ ସେରେ କାଢି ଦିଅନ୍ତି ଆଉ ମତେ ସେମିତି କିଛି କୁହନ୍ତିନି ମୁଁ ମୋ ବୁଲାବୁଲି କରେ। ଆଉ
ଓହୋ ସେଇଥିପାଇଁ ତମର ମାନେ ଯାହାହେଲେ ସେଇ କାମରେ ଟିକେ ଇଏ ରହୁଥିବ ଆଉ। ନା?
ହଁ ଆକ୍ଚୁଆଲି ଏବେ ତ ସିଜିନ ନାହିଁ ସିଜିିନ ଥିଲେ ଆମର ଗୋଟେ ଗୋଟେ ରାତି ଖାଉନା ଜାଣିଚ?
କାମପେଶରେ ଆଉ।
ହଁ
ଆଉ ତମ ଗାଁରେ ଏଥର ରଜ ମାନେ ତ ଉ କହିଥିଲ ରଜ ମାନେ ଏତେ ବି ଭଲ ହୁଏନି ଆମ ଗାଁ ପରିକା। ଆଉ ମାନେ ତମ ଗାଁରେ ତ ଗୋଟେ ପର୍ବ ଛାଡି ସାଇଲା ପରେ ଆଉ ବାକି କୋଉ କୋଉ ପର୍ବ ଭଲ ହୁଏ?
ଆକଚୋଲି ଆମର ବାଲିପାନ୍ ଆ ମାନେ ଆମ ଏରିଆରେ କହିବାକୁ ଗଲେ ଆମର ଦୁର୍ଗା ପୂଜା ହୁଏ। ଲକ୍ଷ୍ମୀ ପୂଜା ହୁଏ। ଆଉ ଆମର କମିଟି ମାନେ ଛକ ଛକରେ ଆମର ହୁଏ ଗଣେଶ ପୂଜା।
ହଁ।
ହଁ।
ଭଲ ହୁଏ ଆଉ ନା।
ହଁ।
ଓହୋ। ଆମ ଗାଁରେ ଏତେ ଗଣେଶ ପୂଜା ଭଲ ହୁଏନି ସରସ୍ଵତୀ ପୂଜା ବି ଏତେ ଭଲ ହୁଏନି। ଆମ ଗାଁରେ ସେଇ କୁମାର ପୂର୍ଣ୍ଣିମା ଆଉ ରଜ ତ ଏତେ ନୁହଁ ରଜ ନୁହଁ କିଛି ଏତେ ନୁହଁ କଣ କିଛି ବି ନୁହଁ ରଜ। କେବଳ ଆମ ଗାଁରେ କୁମାରୀ ପୂର୍ଣ୍ଣିମା ଆଉ ବାଲିଯାତ୍ରା ହିଁ ଭଲ ହୁଏ।
ଅଁ।
ଏଇ ଦିଇଟା ପର୍ବ ଆମ ଗାଁରେ ବୋହୁତ ବଢ଼ିଆ ହୁଏ।
ଆଚ୍ଛା। ତୁମେ କୁମାର ପୂନେଇଁ କରନା ତମେ ତ କରୁଥିବ ନିଶ୍ଚିନ୍ତ।
ଆମ ଗାଁରେ କୁମାର ପୂର୍ଣ୍ଣିମା ମାନେ ହବ ମାନେ ମାନେ ଟୋଟାଲି ମାଇକ ଫାଇକି ବାଜିବ ତାପରେ କମ୍ପିଟିସନ ହୁଏ ଆମ ଗାଁରେ ଝିଅ ଝିଅଙ୍କ ଭିତରେ ଗୋଟେ କମ୍ପିଟିସନଟି ହୁଏ। ତ କମ୍ପିଟିସନ ହବ ତାପରେ ଆମର ଆଉ ଏ ଆମ ଗୋଟେ ଗ୍ ଆମେ ଯୋଉ ଗୋଟିଏ ଗାଁ ଆମେ ବେଶୀ ବ ବଡ ଗାଁ ବି ନୁହଁ ତ ଆମ ଗାଁ ଯୋଉ ସେ ଗାଁ ଭିତରେ ଆମେ ଯ୍ ମିଳିମିଶିକି କରୁ। ଝଗଡ଼ା ହେଲା ପରଠୁ ଗୋଟେ କଥାକୁ ନେଇ ଝଗଡ଼ା ହେଲା ପରଠୁ ଆଉ ଆମେ ଆମ ମନ୍ଦିର ଯୋଉ ସାଇ ଏଠି ଆମେ ଅଲଗା କରୁ ସେ ସେପଟ ସାଇଡ ସେ ଅଲଗା କରନ୍ତି ତ ଆମେ ବେଶୀ ଭଲ ଡାକୋରେସନ କରୁ ସ୍ ସବୁଥର ସିଏ ଆମ ଦେଖି ସିଏ ବି ଡେକୋରେସନ କରନ୍ତି ହେଲେ ସବୁଥର ହାରିଯାଆନ୍ତି। କମ୍ପିଟିସନ ହୁଏ ମାଇକରେ କମ୍ପିଟିସନ ହବ ତ ଆମେ ସିଏ ଗୋଟେ ମାଇକ ହେଲେ ଆମେ ଦିଇଟା ଆଣିବୁ ସିଏ ଦିଇଟା ଆଣିଲେ ଆମେ ତିନଟା ଆଣିବୁ ସିଏ ଚାରଟା ଆଣଲେ ଆଉ ଛଅଟା ଆଣିବୁ ଏମତି ଆଉ ଝିଅ ଝିଅଙ୍କ ଭିତରେ ଆଉ।
ଆକଚୋଲି ଲୋକ ସଂଖ୍ୟା ମାନେ କାହାର ତୁମର ଅଧିକ ଥିବ।
ଲୋକ ତ ଗୋଟେ ବର୍ଷ ମାନେ ଏ ଏବେ ଆମେ ପାଟି କରୁ ଲୋକଙ୍କୁ ପାଟି କରୁ କି ତମେ ଆସ୍ ସିବା କଣ ନିହାତି ଦରକାର ଲୋକଙ୍କୁ ଆମେ ପାଟି କରୁ ତମେମାନେ ସବୁ କଣ ପଳେଇ ଆସୁଚ ଆମେ ପାଟି କଲୁ କି ଆମେ ଝିଅ ଝଅଙ୍କ ଭିତରେ କମ୍ପିଟିସନ କିଛି ଆସିବା ତ ତମ ଦରକାର ନାହିଁ ଏଠି ଆସି ଠୁଳ ରାସ୍ତା ମଝିରେ ତମେ ଆସି ଛିଡ଼ା ହବ ତାପରେ ବି ଘର ଆମ ସାଇଟରେ ସବୁ ଆମେ ଗୋଟେ କଣ ଜାଗାରେ ଆମେ କରୁଚୁ ଆଉ ତମେ ଏତେ ଆସି ଠୁଳ ହବା ଠିକ କଥା ନୁହେଁ ନା।
ନା।
ସେଇଠୁ ପାଟି କରିବାରୁ ଆଉ କୋଉ ଲୋକ ଆସନ୍ତେନି।
ଆକଚୋଲି ଏଟା ଝିଅମାନଙ୍କ ପର୍ବ ବୁଝିଲେକି ଝିଅ ମାନ ଯାହା ହବ ଝିଅ ଝିଅମାନେ କରିବେ ଗାଡିଆନ ବାହାରିଲେ ଠିକ ହେବନି।
ହ ତାପରେ ଯେତେବେଳେ ସବୁ ଲୋକ ଆସିକି ଏମତି ଛିଡା ହୁଅନ୍ତି ତ ଆମେ ବିଗିଡୁ ବିଗିଡିଲା ପର ଠୁ ଆଉ ଆସୁନାହାନ୍ତି ଗୋ ଗୋଟେ ବର୍ଷ ବୋଧେ ଲୋକ ହେଇଥିଲେ ଅଁ ପଚାଶ ପରେ। ପଚାଶ ଷାଠିଏ ପରେ ଆ ମାନେ ଗୋଟେ ଗାଁ ଭିତରେ ଲୋକ ଏତିକି ହେଇଥିଲେ।
ଆଛା ଯୋଉ ଇଏ କଣ ସେଟା ମୁର୍ଜ ଫୁର୍ଜ ପଡେ ନା?
ହଁ ହଁ କାର୍ତ୍ତିକ ଦିନ।
ଆ ରୋଡ ଟାଏ ରୋଡ ଉପରେ
ରୋଡ଼ ଉପରେ ନା ସେଟା ତ ନୁଅ ସେଟା ରୋଡ ଉପରେ ଯୋଉ କହୁଛ ସେଟା କାର୍ତ୍ତିକ ପୂର୍ନେଇ ଡଙ୍ଗୀ ପୂର୍ଣ୍ଣିମା ଦିନ ହୁଏ।
ଏକା କହ
ସେଇଥର ମାନେ ଉଁ ହଁ ସେ ଇଏରେ ହୁଏ ଭଲ ମାନେ ନିଜ ନିଜ ଚଉରାରେ ଫୁଲ ପଡିକି ହୁଏ।
ହଁ।
ସମସ୍ତଙ୍କ ଚୋଉଁରା।
ହଁ ଆମ ଆଡ଼େ ହୁଏନି କି ହୁଏ ଯେ ନା ମୋ କହିବା କଥା ଟା ବୁଝିପାରିଲନି। କହିବା କଥା ହଉଛି କୁମାର ପୂର୍ଣ୍ଣିମାରେ ପ୍ରାୟତଃ ଅଧିକାଂଶ ଜାଗାରେ ମାନେ ଚାନ୍ଦ କଟା ହୁଏ ବୁଝିଲ କି
ସେଇଟା ଯୋଉ ହୁଏ ତ ଆମର ସେଇଟା ମାନେ ମୌର୍ଯ୍ୟରେ ହିଁ ହୁଏନି।
ଚିତା ରେ ହୁଏ ତ ଚିତାରେ।
ନା ନା ଚିତାରେ ବି ନୁହଁ ଆମ ସେଟା ଯୋଉ ଜାଣିଥିବ କଇଁ ଫୁଲ।
କଁଇଁ ଫୁଲ ହଁ।
ସେ କଇଁ ଫୁଲରେ ଆମର ଘର କଟାଯାଏ।
ଆଚ୍ଛା।
ଆଉ ଚିତ୍ ତା ମୂର୍ଜ ଫୁର୍ଜ ରେ ଆମର ସେମିତି ନାହିଁ ଆମର କଇଁ ଫୁଲ ଆଣୁ କଇଁ ଫୁଲ ମାନେ ବିକ୍ରି ବି ସେଇ ଟାଇମ ରେ ହୁଏ ମାନେ ଏତେ ଆମର ଗାଁ ପାଇଁ ଖାଲି ବିକ୍ରି ହୁଏ ଆଉ କହୁଥିରେ ବିକ୍ ବିକ୍ରି ହୁଏନି ଆମ ଗାଁ ଲୋକଙ୍କ ପାଇଁ କେବଳ ଆସେ ବିକ୍ରି ହେବା ପାଇଁ ଆମ ଗାଁ ଆଉ ସେପଟେ ଗାଁଟାରେ ବିକ୍ରି ହୁଏ। କଇଁଫୁଲ ଚାରିଟା ଥିବ କୋଡ଼ିଏ ଟଙ୍କା। ବିକ୍ରି ହୁଏ ତ ଆମେ ସାତ ଆଠଟା ନେଇ ଆସୁ। ମାନେ ଚାରିଟା ଯୋଉ ଥିବ ତ ଗୋଟେ ହେଲା ସେଟା। ଗୋଟେ ହେଲା ଏମିତି ଉଁ କେତେଟା ମାନେ ଗୁଚ୍ଛା ଯୋଉଟା କୁହନ୍ତି ଏମତି। ଏମତି ଆମେ ନେଇଆସିମୁଁ ସାତ ଆଠଟା ନେଇଆସିମୁଁ ତା ଦେହରେ ମିନିୟମ ଥିବ ହଁ ସେଇ ତିରିଶଟା ପାଖାପାଖି ଥିବ। ତିରିଶଟା ଭଳିଆ ପାଖାପାାଖି ବହୁତ୍ ତା ଦେହରେ କୋଉଥିରେ କମ ଥାଏ କୋଉଥିରେ ପଚି ଯାଇଥାଏ ଏମିତି ବାହାର କରି ତିରିଶଟା ପାଖାପାଖି ଥାଏ ସେ ତିରିଶ ଆମେ ପାଖୁଡ଼ା କରିଦିଏ। କରୁ ଆଉ।
ଓହ ଏ ତୁ ଯୋଉ ଗ୍ରାଜୁଏସନ କରିଛୁ ଏ ଛାଡ ସେ କଥା ମୁଁ ଜାଣିଛି। ସେମତି କଣ ହୁଏ, ଏ ଶୁଣେ ତୁ ଯୋଉ ଗ୍ରାଜୁଏନ କରିନ କି ତ କୋଉ କଲେଜରେ କରିଥିଲ?
ସେଇଟା ଉଁ କହିବି ତମକୁ ଆଉ କଲେଜରେ ଆଉ କହିବି ତମକୁ ପରେ।
ଆଛା ହଉ
ଆଉ ରାତି କି ମାନେ କଣ? ଖାଇବାଟା ତମର ଘରେ ହେଇଛି ଜାଣିଛ ନା ଜାଣିନା।
ଖାଇବା ତ ମମି କଣ କରିୁଛନ୍ତି ଜାଣିନି ତଥାପି ଆମର ରାତିରେ ଭାତ ହିଁ ହୁଏ। ଚୁଲି। ଏତେ ଲେଟରେ ଖାଇବା, ଆଉ ତରକ୍ ମୁ ଯାଇନି। ଦେଖିନେଇ କିଛି କୁହନ୍ତିନି ଯାହା ଦିଅନ୍ତି ଖାଇଦନ୍ତ ଖାଇଦିଏ ମୁଁ।
ଯାହା ଦେଇଦିଅନ୍ତି ଖାଇଦିଅ ଆଉ ନା।
ହୁଁ।
ଭଲ ଗୁଡ୍ ବଏ ଆଉ।
ସେମତି କହିବା କଣ।
ଖାଇବିନି ସେଟା ଖାଇଦେବି
ଆଁ ସେମିତି କହିବା କଥା ନୁହ। ମୋ ଦ୍ୱାରା ହବନି ସେସବୁ।
ନା ନା ଜଣେ ଜଣେ ଅଛନ୍ତି ମାନେ ଯାହା ପାଇବେ ଖାଇଦେବେ।
ଆଚ୍ଛା ଆଚ୍ଛା। ହୁଁ।
ଯାହା ମିଳେ
ହୁଁ। ଆଉ ତୁମ ଗାଁ ଗାଁ ଗାଁ ବିଷୟରେ କୁହ।
ଆମ ଗାଁର ଲୋକ ସଂଖ୍ୟା ହେଲା ତିନିଶହ। ଅଧିକ କହିଦେଲି ସରି। ବେଶୀ ନୁହଁ ଆମ ଗାଁରେ ମିନିମମ୍ ଲୋକ ସଂଖ୍ୟା ସେଇ ଦେଢଶହ ପାଖାପାଖି। ତ ଛୋଟିଏ ଗାଁଟେ ଆମର ଗାଁ ଆମର ବହୁତ ସୁନ୍ଦର କିନ୍ତୁ ଲୋକ ଆମର ଭଲ ନାହାଁନ୍ତି ଏଇଆ ହେଲା ଆମ ଗାଁର ଆଉ ଗାଁର କଥା ଆଉ।
ଆକଚୁଆଲି ଲୋକ ଭଲ ନାହାନ୍ତି କି?
ଗାଁ ଲୋକ ନାଇଁ ନାଇଁ ସିରିଏସ୍ଲି ଆମ ଗାଁ ଲୋକ କିଏ ଭଲ ନାହାନ୍ତି।
ଆଚ୍ଛା।
ଆଉ ଯୋଉ ଏୟା ଆମ ଗାଁରେ ତ ଏୟା। ତ ଆମ ଘରେ ଆଠଟାରୁ ଖାଇଦିଅନ୍ତି। ତ ମୁଁ ଟିକେ ଏବେ ନଅଟା ଯେହେତୁ ମୁଁ ଏଇ ମାନେ ସାଙ୍ଗସାଥିଙ୍କ ସହ କଥା ହଉଛି ତ ସେଥିପାଇଁ ମୋ ମା ସଦାବେଳେ ପାଟି କରନ୍ତି।
ଆଛା ଆଜି କଣ ରୋଷେଇ ହେଇଛି?
ରୋଷେଇ ଆମର ଦିନରେ ଆମର ଥିଲା ଭଜା ଗୋଟେ ଥିଲା। ତ ଅଧିକା ରହି ଯାଇଥିଲା ଏ ଟିକେ ଯେହେତୁ ଫ୍ରିଜରେ ସେ ଭଜାଟା କେବଳ ଅଛି। ମା ତରକାରୀ କରିଛନ୍ତି ଆ ଆଜି ଗୋଟେ ଯୋଉ ସଜନା ଛୁଇଁ ରେ ଗୋଟେ ତରକାରୀ ବନେଇଛନ୍ତି। ଆଉ ରୁଟି ଅଛି ମନା କହିଲେ ଖାଇବିନି। ମୁଁ ବି ମନା କଲି କି ରୁଟି ଖାଇବିନି ତ ସେଥିପାଇଁ ଆମର ଆଜି ଗରମ ଭାତ ହେଇଛି।
ଆଚ୍ଛା।
ଖାଇବା ବହୁତ କଷ୍ଟ ହେଇଯିବ ଆଜି। କିନ୍ତୁ କଣ କରିବା ଖାଇବା ପାଇଁ ପଡିବ ଆଉ।
ହଁ।
ଯେତେବେଳେ ଯା ମିଳୁଛି ଖାଅ ତମ କହିବ ଅନୁଯାଇ ନା।
ହି ହିଁ ହିଁ।
ନାଇଁ ସିରୟେସଲି ଯେତେବେଳେ ଯାହା ମିଳୁଛି ଖାଇବା କଥା।
ହଁ ଆକ୍ଚୁଲି ମୋର ଜଣେ ସାଙ୍ଗ ଅଛି ବୁଝିଲ କି ଅ ସିଏ ସିଏ ଫାଷ୍ଟ୍ ଫୁଡ୍ ଖାଇବା ରେ ଏକ୍ସପଟ୍।
ହଁ ମୁଁ ଭି ଖାଇବା ରେ ଏକ ଏକ୍ସପର୍ଟ୍।
ଆକ୍ଚୁଲି ମୁଁ ତାକୁ ଗାଇଡ୍ କରେ। ଆଁ ତୁ କାଇଁ ଏତେ ଖାଉଛୁ ଏମତି ମାନେ ହେଲ୍ଥ ଉପରେ ପ୍ରେସର୍ ଆସିବ। ଆଗକୁ ପ୍ରୋବ୍ଲେମ୍ ହବ। ତାକୁ ମୁ ଏମତି ସବୁ ସଲ୍ୟୁସନ୍ ଦିଏ। ସିଏ ମତେ କଣ କୁହେ ଜାଣିଛ ନା ସିଏ ମତେ କୁହେ ତୁ ଗୋଟେ ଡାକ୍ତର‌।
ହଁ। ତମେ ସଦାବେଳେ ଗାଇଡ କର ତମେ ବୋଧେ ଅଳ୍ପ ଖାଅ ଫାଷ୍ଟ୍ ଫୁଡ୍ ନା।
ମୋର ଫାଷ୍ଟ୍ ଫୁଡ୍ ଜ ଖାଏ ଯେ କିନ୍ତୁ ଅଳ୍ପ ଅଳ୍ପ ମାନେ କେତେବେଳେ ମାନେ କୋଉ ମାସେ ଦି ମାସରେ ଥରେ ମୁଁ ଟୋଟାଲି ଆଭୋଏଡ୍ କରିଦେଲେ ଠିକ୍ ହବ।
ନାଇଁ ନାଇଁ ଫାଷ୍ଟଫୁଡ଼ ବି ଖାଇବା ଏତେ ଦେହ ପାଇଁ ଭଲ ନୁହଁ ଜଙ୍କ୍ ଫୁଡ୍ ଗୁଡ଼ା ବେଶୀ ଦେହରେ ରହିଲେ ବେଶୀ ମାନେ
ବହୁତ ଆଡ଼ୁ ଲକ୍ଷଣ ଯାଏ ତ ଏତେ ବି ଖାଇବା ଭଲ ନୁହଁ। ମୁଁ ବୁଝେ ସବୁ କରେ ଫିର୍ ଭି ଖାଇଦିଏ।
ଆକ୍ଚୁଲି ସିଏ ଟିକେ ନିଜର ହବ ତ ଝିଅ ଟେ ସେଥିପାଇଁ ତାକୁ ମୁଁ ଗାଡି କର ବେସି ଆଉ।
ନିଜର ନିଜର ମାନେ?
ଏ କହିବି କହିବି।
ହଁ ହଁ ଆଛା ଆଛା ସେଥିପାଇଁ ଗାଳି କର।
ହୁଁ ଏ ନୁଆ ନୁଆ ନେ ସେୟା ହଁ।
କି ଅସ
ଏ ତଥାପି ଦେଢ଼ ମାସ ପା ଆକ୍ଚୁଲି ଦିଦି ବାହାଘର ହେଲ ହଁ ଏଇ ଦିଦି ବାହାଘର ହେଲା ନା ତ ସେ ଇଏରେ ସେ ଆସ ଥିଲା ସେଥିପାଇଁ ତାଙ୍କ ଇଏ ତରଫରୁ। ତ
ଆ ବଢିଆ ହେଲା ଆମେ ଏଇ ଟପିକ୍ ରେ କଥା ହେଇଯିବା ଆଉ।
ହିଁ ହିଁ ଏ
ଯା ହଉ ଭଲ ଆଉ ଗାଇଡ କର ବେଶୀ।
ହଁ।
ପୁଣି ଫ୍ୟୁଚର ରେ ପ୍ରୋବ୍ଲେମ୍ ହବ।
ଆରେ ମୋର କିଛି ଇଏ ନାହିଁ ସିଏ ତା ଆଡୁ ମେସେଜ୍ କରିଚି। ଆଉ ବାରମ୍ବାର ମେସେଜ୍ ହେଲା ଏମିତି ମୋର ବି ତାଧିରେ ଇନଟ୍ରେଷ୍ଟ୍ ହିଁ ନାହିଁ ବୁଝିଲା କି? ଆଉ ଯେହେତୁ ମତେ ସେସବୁ ପସନ୍ଦ ହିଁ ନୁହଁ। ଆଜରେ ଏଇ ହବଯେ ସେତ ପ୍ରେସ ମୁଣ୍ଡରେ ପ୍ରେସର୍ ବୁଝିଲ କି?
ହଁ।
ଦେଖନ୍ତୁ ଗୋଟେ କାମ କରୁଥିବ ଯେ ଗୋଟେ ଟେନସନ୍ ପଳେଇଆସିବ ଗୋଟେ ମେସେଜ୍ ପଳେଇଆସେ ଯଦି।
ଏ ଗୋଟେ ଡିଷ୍ଟବାନ୍ସ୍ ହେଇଯିବ ଡିସ୍
ହ ଖ